ଜଗନ୍ନାଥ ଆଚ୍ଛା ଆପଣ କଣ କରୁଛନ୍ତି?
ବସିଥିଲି ବନ୍ଧୁ ଆଉ ଆପଣ କଣ କରୁଛନ୍ତି?
ବସିଥିଲି ଆଉ।
ଆପଣ ମନେ ପକେଇଥିବାରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
ବହୁତ ଦିନ ହେଲା ପରେ ଆଜି କଲ୍ କଲି କଥା ହେଲି ଆଉ ବହୁତ ଭଲ ଲାଗିଲା।
ଧନ୍ୟବାଦ୍ ବନ୍ଧୁ ଆଉ କଣ ଆପଣଙ୍କର ରାତ୍ରି ଭୋଜନ ଶ ଶେଷ ହୋଇଗଲାଣି?
ଆଉ ଟିକେ ପରେ କରିବି ଆଉ।
କଣ ରାତ୍ରିର ଭଜନରେ କଣ ଅଛି ଆପଣଙ୍କର?
ହଉ।
ବୁଝିପାରିଲିନି ବନ୍ଧୁ।
ହଁ ମାଛ ତରକାରୀ, ଭଜା।
ମୁଁ ତ କେବେ ବି ଆମିଷ ଖାଏନି। ଆଜ୍ଞା କୁହନ୍ତୁ କୁହନ୍ତୁ ଆପଣ କୁହନ୍ତୁ।
ପ୍ରକୃତରେ ମତେ ଆମିଷ ଭଲ ଲାଗନି କିନ୍ତୁ ମୁଁ ଯାହା ବି ହେଲେ ମୋ କି ଯୋଉ ଆମର ଅଛି କି ମୁଁ ପ୍ରିପାରେସନ୍ କରୁଛି କି ଓଡ଼ିଶା ପୋଲିସ ପାଇଁ ଯାହାବି ହେଲେ ଆମିଷ ଖାଇବା ଦରକାର।
ଆଜ୍ଞା ଆଜ୍ଞା। ଶୁଣିକି ବି ବହୁତ ଖୁସି ଲାଗିଲା କି ଆପଣ ଆଚ୍ଛା ଯେମିତି କିି ଆ ଆପଣ ପଥରେ ଲେଖି ଗାଁ ର ମାନେ ଗାଁ ବିଷୟରେ ଆଜି କାଲି ତ ଗାଁ ବିଷରେ ସବୁ ଯେତିକି ମାନେ ଚାଲୁଚି ଗାଁ ର କଥା ତ ସମସ୍ତେ ଭୁଲି ହି ସାରଲେନି କିନ୍ତୁ ସହର କାମରୁ ଛୁଟି ମିଳିଲା ତ ଗାଁ କୁ ମାନେ ଯେମିତି ଫେରିବାକୁ ପଡେ ଗାଁର ପବନ ପରିବେଶ ଲୋକମାନଙ୍କ ସ୍ନେହ ମନକୁ ଶାନ୍ତି ଦେଉଚି।
ଆଚ୍ଛା ଆଉ ବହୁତ ଦିନ ପରେ ଆଜି କଲ୍ କଲି ଆଉ କେମିତି ଅଛ?
ମୁଁ ବହୁତ ଭଲରେ ଅଛି ଆଉ ଆପଣ କେମିତି ଅଛନ୍ତି?
ମଧ୍ୟ ଭଲ ଅଛି ସହରର କାମ ଛୁଟିରୁ ଟାଇମ ମିଳିଲା ତେଣୁ ଗାଁକୁ ଏବେ ଆସିଛି। ଗାଁ ର ପବନ ପରିବେଶ ଆଉ ଲୋକମାନଙ୍କ ସ୍ନେହ ମନକୁ ଶାନ୍ତି ବହୁତ ଦେଉଛି
ନିଶ୍ଚୟ ନିଶ୍ଚୟ ସତ କଥା ବନ୍ଧୁ ଗାଁ ର ଜୀବନ ଯେତେ ସରଳ ସେତେ ସୁନ୍ଦର ସକାଳୁ ପକ୍ଷୀ ମାନଙ୍କର କହୁ କୁହୁ ଶବ୍ଦରେ ଘୁମ ଭାଙ୍ଗିବାର ଆନନ୍ଦ ସହରରେ ଆଉ କେଉଠି ମିଳେ?
ହେ ସକାଳ ସୂର୍ଯ୍ୟ ଉଠିବା ବେଳେ ଧାନ କ୍ଷେତରେ ଦୃଶ୍ୟ ବହୁତ ସୁନ୍ଦର ଲାଗେ ଆନନ୍ଦଦାୟକ ଲାଗେ ସବୁଜ କ୍ଷେତ୍ର ଦେଖିଲେ ମନ ପ୍ରଫୁଲ୍ଲିତ ହୋଇଯାଏ ଖୁସି ବହୁତ ଖୁସି ହେଇଯାଏ।
ଠିକ କହିଲ ବନ୍ଧୁ ଆମ ଗାଁ ର ଚାଷୀ ମାନେ ବହୁତ ପରିଶ୍ରମ କରନ୍ତି ସେମାନଙ୍କ ପରିଶ୍ରମ ଯୋଗୁ ତ ଆମେ ଏଇଠି ଖାଦ୍ୟ ପାଉଛେ ନା
ଛୋଟବେଳେ ଆମେ ଧାନ ବିଲରେ ଦୌଡୁଥିଲୁ ପୋଖରୀରେ ଗାଧଉଥିଲୁ ଆମେ ଆମ୍ବ ବଗିଚାରୁ ଆମ୍ବ ଚୋରି କରୁଥିଲୁ ସେ ସବୁ ମନେ ଫ ପଡୁଛି ବହୁତ ଆ ମାନେ ସେ ସବୁ ଛୋଟ ବେଳ ସ୍ମୃତି କୁ ଏବେ ଭାବିଲେ ବହୁତ କାନ୍ଦ ଲାଗୁଛି ବେଳେ ବେଳେ
ଠିକ କହିଲେ। ମନେ ପଡେ ସେଇ ଦିନର ପିଲା ବେଳର ସ୍ମୃତି ଗ୍ରୀଷ୍ମ ଛୁଟିରେ ସାଙ୍ଗମାନେ ମିଶି ସେ ଗଛ ଛାଇ ରେ ବସି କାହାଣୀ ଶୁଣୁଥିବାର ସନ୍ଧ୍ୟାରେ କବାଡି ଲୁଚ କାଳୀ ପୁଚକି ସବୁ କିଛି କିଛି ଖେଳୁଥିବାର ସବୁ କିଛି ମନେ ପଡେ ସେଇ ସ୍ମୃତି ଏବେ
ଆଜିକାଲି ପିଲାମାନେ ଅଧିକ ସମୟ ମୋବାଇଲ ରେ ବ୍ୟସ୍ତ ରହୁଛନ୍ତି ବାହାରେ ଖେଳିବା କମି ଯାଇଛି ଆଉ।
ଠିକ କହିଲେ ଗାଁ ର ପର୍ବପର୍ବାଣ ର ମଜା ହିଁ ଅଲଗା। ଯେମିତିକି ରଜ ରଥଯାତ୍ରା ଦୁର୍ଗାପୂଜା କାଳୀ ପୂଜା ସବୁ ଲୋକ ଏକାଠି ହେଇରେ ଏବେ ବି ଗାଁ ରେ ପାଳନ କରିଥାନ୍ତି।
ପର୍ବ ଆସିଲେ ସବୁ ସମଗ୍ର ଗାଁ ଉତ୍ସବ ମୁଖର ହୋଇଯାଏ। ଘରେ ଘରେ ପିଠା ମିଠା ଇତ୍ୟାଦି ସବୁ ତିଆରି ହୁଏ ସମସ୍ତେ ପରସ୍ପରଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାନ୍ତି ବହୁତ ଭଲ ଲାଗେ ସେଇ ସମୟର ମାହୋଲ ଟା
ଆଜ୍ଞା ଗାଁ ର ଲୋକମାନଙ୍କ ମଧ୍ୟରେ ସହଯୋଗ ଓ ଭଲ ପାଇବା ବହୁତ ଅଧିକ କାହାର କିଛି ଅସୁବିଧା ହେଲେ ସମସ୍ତେ ସାହାଯ୍ୟ ପାଇଁ ଆଗକୁ ଆସିଥାନ୍ତି ପ୍ରଥମେ
ସେଇଟା ହଉଛି ଗାଁର ସବୁଠାରୁ ବହୁତ ବଡ ଶକ୍ତି ସମ୍ପର୍କର ମୂଲ୍ୟ ଏକାଠିରେ ଆଜି ମଧ୍ୟ ରହିଛି
ଠିକ କହିଲ ବନ୍ଧୁ କିନ୍ତୁ ଗାଁ ରେ ବି କିଛି ବି କିଛି ସମସ୍ୟା ରହିଛି ଯେମିତି କି ଭଲ ହସ୍ପିଟାଲ ଉଚ୍ଚ ଶିକ୍ଷା ଚାକିରୀର ସୁଯୋଗ ସବୁଠାରେ ମିଳେ ନାହିଁ। ଏଇ ଗାଁ ରେ।
ଠିକ କହିଲ ସେଥିପାଇଁ ଅନେକ ଯୁବକ ସହରକୁ ଚାକିରି କରିବା ପାଇଁ ଚାଲି ଯାଉଛନ୍ତି ତଥାପି ଗାଁକୁ ଫେରିଲେ ମନକୁ ଅଲଗା ଶାନ୍ତି ମିଳେ।
ଆଜ୍ଞା ମୁଁ ତ ଚାହେଁ ଗାଁ ରେ ଆହୁରି ଉନ୍ନତି ହଉ ଭଲ ରାସ୍ତା, ହସ୍ପିଟାଲ ହୋଟେଲ ସ୍କୁଲ ଇଣ୍ଟରନେଟ ର ସୁବିଧା ବଢ଼ୁ।
ହଁ ଠିକ କଥା ତାହେଲେ ଯୁବପିଢି। ଗାଁରେ ରହି ମଧ୍ୟ ଭଲ ଜୀବନ ବିତାଇ ପାରିବେ।
ଆଜ୍ଞା ଚାଷରେ ମଧ୍ୟ ନୂଆ ପ୍ରଯୁକ୍ତି ବ୍ୟବହାର ହେଲେ ଚାଷୀ ମାନେ ଆହୁରି ଅଧିକ ଭଲ ଲାଭ ପାଇ ପାରିବେ।
ସରକାରୀ ଥିଲା ଯେ ଠିକ୍ ଭାବରେ ପହଞ୍ଚିଲି ଗାଁ ଗାଁର ଆହୁରି ବିକାଶ ମଧ୍ୟ ହେବ କିନ୍ତୁ, ସେଟା ପହଞ୍ଚି ପାରୁନାହିଁ ସେଥିପାଇଁ ଲୋକମାନେ ଗାଁ ଛାଡ଼ି ସହରକୁ ଯାଉଚନ୍ତି।
ଆପଣଙ୍କ କଥା ଶୁଣି ବହୁତ ଭଲ ଲାଗିଲା କି ଏବେ ବି ଆପଣ ଗାଁକୁ ସେତିକି ଭଲ ପାଇବା ଦଉ କେତେ ଆମେ ମୋବାଇଲ ସହରରେ ରହିବା ପାଇଁ ପସନ୍ଦ କରନ୍ତି କିନ୍ତୁ ଆଜି ବି ଆପଣ ଗାଁକୁ ସେତିକି ଭଲ ପାଉଛନ୍ତି ।ବହୁତ ଖୁସି ଲାଗିଲା ଶୁଣିକିରି ଆପଣଙ୍କ କଥା।
ତ ଗାଁରେ ରହିକି କିଛି ନୂଆ କରିବାକୁ ଚାହେଁ। ଆଧୁନିକ ଚାଷ ଗଛ ଲଗେଇବା ଗାଁର ପିଲାମାନଙ୍କୁ ସାହାଯ୍ୟ କରିବା। ମୋର ଇଚ୍ଛା।
ଆଚ୍ଛା। ଠିକ୍ କହିଲେ।
ହାଲୋ।
ହଁ।
ଆଉ ଆପଣ କଣ କହୁନାହାନ୍ତି ଆପଣଙ୍କ ଗାଁ ବିଷୟରେ ଟିକେ?
ହଁ ବନ୍ଧୁ।
ମତେ ବହୁତ ଭଲ ଲାଗୁଚି ଗାଁ ରହିଆକୁ ମୁଁ କିଛି ଚାହୁଁଛି ଗାଁରେ ରହିକି ହିଁ କିଛି କରିବା ପାଇଁ।
ଯେମିତିକି ଆଧୁନିକ ଚାଷ ଗଛ ଲଗାଇବା ଓ ଗାଁ ର ପିଲାମାନଙ୍କୁ ସାହାଯ୍ୟ କରିବା ମୋର ହିଁ ସବୁଠାରୁ ହଉ ମୋର ଇଚ୍ଛା ସେଇଟା।
ବହୁତ୍ ଖୁସି ଲାଗିଲା ଆପଣଙ୍କ ଶୁଣିକିରି। କି ସେତିକି ଭଲ ପାଇବା ଦଉଛନ୍ତି।
ଆଉ ନିଶ୍ଚୟ ଆମ ଗାଁର ପରିଚୟ ଆମେ ଯେଉଁଠି ରହୁନାହାନ୍ତି। ନିଜ ମାଟି ଓ ନିଜ ଗାଁକୁ କେବେ ଭୁଲିବା ଉଚିତ୍ ନୁହେଁ, ଆମେ ଯଉଠା ରହିଲେ ମଧ୍ୟ ନିଜ ଆମ ଗାଁ ମାଟିକୁୁ କେବେ ଭୁଲିବା ନାହିଁ।
ଠିକ୍ କହିଲ। ଆଉ ଆପଣଙ୍କ ଗାଁ ରେ କଉ କେଉଁ କେଉଁ ପର୍ବ ପାଳନ ହଉଛି?
ଆମ ଗାଁରେ
ଆଜ୍ଞା।
ଆମ ଗାଁ ରେ କହିଲେ ହୋଲି, ଏଇ ଆମର ପଣା ସଂକ୍ରାନ୍ତି, ଆଉ ସରସ୍ଵତୀ ପୂଜା, ଗଣେଶ ପୂଜା, ଆଉ ଅଷ୍ଟମ ପ୍ରହରୀ, ଆଉ ଅଷ୍ଟମ ପ୍ରହରୀ ପରେ ଆମର ଏଇ ସବୁ ପାଳନା କିନ୍ତୁ, ଆମ ଗାଁ ରେ ବହୁତ ଭଲ ଲାଗେ ଯୋଇ କିି ଆମର ପଣା ସଂକ୍ରାନ୍ତି ତ ବହୁତ ଭଲ ଭଲ ଲାଗେ କାହିଁକି ନା ଆମ ପଣା ସଂକ୍ରାନ୍ତିରେ ହିଁ ବହୁତ ଧୁମ୍ ଧାମ୍ ରେ ଆମର ପାଳନ ହୋଇଥାଏ।
ଆଜ୍ଞା ଶୁଣିକିରି ବହୁତ ଭଲ ଲାଗିଲା ତ ଅଷ୍ଟପହରୀ ଯୋଉ ଆପଣ ଯୋଉ କହୁଛନ୍ତି। ଅଷ୍ଟ ପହରୀ କଣ ମତେ ଟିକେ ଯଦି କହିବେ ମାନେ ମୁଁ ବହୁତ ଖୁସି ହେବି।
ଅଷ୍ଟମ ପ୍ରହରୀ କହିଲେ ଯେମିତି କିି ଗାଁରେ ଆଁ ଯୋଉ ତ ତ ଆପଣଙ୍କର ଦେଖିଥିବେ ଚଉରା ଥାଏ ବଡ ଚଉରା ଘର ପାଖରେ ଯୋଉ ଚଉରା ଥିବା ଅଲ ଲଗା କିନ୍ତୁ ଏଠି ଗୋଟେ ଆମ ପ୍ରତ୍ୟେକ ଗାଁରେ ଗୋଟେ ଗୋଟେ ଚଉରା ଥାଏ।
ଆଚ୍ଛା।
ସେଇଠାରେ ଅଷ୍ଟମ ପ୍ରହରି ତିନି ଦିନ ପାଳନ ହୋଇଥାଏ ପ୍ରଥମ ଦିନ ହେଲା କି ଆମର ଆ ଅଧିବାସ। ଦେଖି ବଡି ଭୋର୍ ବଡି ଭୋରୁ ଯାଇଏ କଳସ ବୁଢା ହେଇ ଆସିକି ପୂଜା ପାଇଁ ଲୋକମାନେ ଯୋଉ ବସନ୍ତି। ପ୍ରଥମ ଦିନ ସଂକୀର୍ତ୍ତନ କରନ୍ତି ତାପରେ ଆସିବ ଆମର ଦ୍ୱିତୀୟ ଦିନ ନାମ ଯଜ୍ଞ ନାମ ଯଜ୍ଞ ରେ ଲୋକମାନେ କଣ କହନ୍ତି ନା ନିଜ ଗାଁ ର ଲୋକମାନେ ସେଠାରେ କୀର୍ତ୍ତନ ବା ସଂକୀର୍ତ୍ତନ କରନ୍ତି ନା ହରିନାମ ଜପ କରନ୍ତି ଏବଂ ତା ସହିତ ବହୁତ ବହୁତ ଅନେକ ପା ଗାଁ ନିଜର ପାଖ ପଡୋଶୀ ଗାଁ ଲୋକ ଲୋକମାନଙ୍କୁ ମଧ୍ୟ ନିମନ୍ତ୍ରଣ କରନ୍ତି ସେମାନେ ଆସି ଏଠାରେ ଖା ସଂକୀର୍ତନ କରନ୍ତି। ତା ସହିତ ଭୋଜି ବା ପ୍ରସାଦ ସେବନ କରି ନିଜ ନିଜ ଘରକୁ ଫେରିଥାନ୍ତି। ଏବେ ଆସିବ ଏ ଅଷ୍ଟମ ପର ଠୁ ମେ ମୁଖ୍ୟ ଏ ଦିନ କି ଲାଷ୍ଟ ଦିନ ହଉଛି ଆମର କଣ ତୃତୀୟ ଦିନ ହଉଛି ଆମର ନଗର ପରିକ୍ରମା ବା ନଗର କିତ୍ତନ। ଗାଁଆ ର ପ୍ରତ୍ୟେକ ପ୍ରତ୍ୟେକ ଘର ଘର ବୁଲି ଭିକ୍ଷା କରାଯାଏ। ଏବଂ ସଂକୀର୍ତନ କରାଯାଏ ଏଇଟା ବହୁତ ଭଲ ଲାଗେ ଯାଇକି ଆମେ ସମସ୍ତେ ମତେ ବୁଲୁ ତା ସହିତ ବହୁତ ଭଲ ଭାବରେ ସଂକୀର୍ତନ କରି ଆଉ ସବୁ କାମ ସୁ ଗାଁ ସାରା ଭ୍ରମଣ ହେଇସାରେ ଏବେ ପୁଣି ଥରେ ସେଠିକି ଆସିକି ଏଠି ଆମର ଯାହାର ରୀତି ନି ତି ରହିଛି ତା ପାଳନ କରିଥାଉ ଆଉ।
ଆଜ୍ଞା ଆଜ୍ଞା ଶୁଣିକିରି ବହୁତ ଭଲ ଲାଗିଲା କି ଆ ଆପଣଙ୍କର ଏମଷ ପିକରି କୀର୍ତ୍ତନ ବି ହଉଛି। ମୁଁ ନିଶ୍ଚୟ ମାନେ ଦେଖିବାକୁ ମାନେ ପସନ୍ଦ କରିବି ଏ ସବୁ ଯା ଆପଣଙ୍କର ଗାଁ ଏବେବି ଭଗବାନଙ୍କ ନାଁରେ କୀର୍ତ୍ତନ ଯଜ୍ଞ ହଉଛି ଏବଂ ପ୍ରସାଦ ଚବର ବହୁତ ବହୁତ ଲୋକ ମା ନଙ୍କୁ ଆପଣ ପ୍ରସାଦ ସେବନ ବି କରାନ୍ତି ଶୁଣିକରି ବହୁତ ଭଲ ଲାଗିଲା ବନ୍ଧୁ।
ଆପଣଙ୍କ କଥା ବି ମତେ ବହୁତ ଶୁଣିକି ଭଲ ଲାଗିଲା ସେ ବହୁତ ବହୁତ ଧନ୍ୟବାଦ।
ତ ପରବର୍ତ୍ତୀ କଲେ ଆମେ ଆଉ କିଛି କିଛି ବିଷୟ ଏମିତି ବିଷୟରେ କିଛି ଆମେ କଥା ହେବା ଆଉ।
ନିଶ୍ଚୟ ବନ୍ଧୁ ଶୁଭ ରାତ୍ରି ଜୟ ଜଗନ୍ନାଥ।